ହଁ କହ ଏ ଅଛି ଆଉ ତମେ
ଏ ମୁଇ ବସିଛି
ଖାଇ ସାରିଲାଣି ହଁ ମୁଁ ଏବେ ଖାଇକି ଉଠିଲି
ମୁଁ ଆଜି କହୁନି ଭାଇ ନୟନ୍ତ ହେଇଯାଇଛି।
କଣ ଦିଉଟି ଥିଲା କି ନା କ?
ନାଇଁ ଡଉଟି ତ ରୁମ ରେ କରୁଥିଲି କାମ ହେଲା,
ହୁଁ।
ରୁମରେ କରୁଥିଲି କିନ୍ତୁ ମୁଁ ଆଜି କାମ ସରିଲାଳୁ ହେଇଗଲା ନଅଟା।
ହୁଁ ହୁଁ।
କଲି ଇଏ କୁ ଆଣିବା ପାଇଁ ଇଏ ଖାଇବା ଖାଇବା ଆଣିବା ପାଇଁ ଗଲି ହେଲା।
ହଁ
ରୁଟି ଆଣିବି ହେରି ଅଣ୍ଡା ଦିଟା ଅଛ ଅଣ୍ଡା କରିଦେବି ହେଲା ଅଣ୍ଡା ଅଣ୍ଡା ଅଣ୍ଡା ଇଏ କରିଦବୁ ଭୁଜି ଚା।
ହଁ।
ମୁଁ ଜଷ୍ଟ ଅଣ୍ଡା ଭୂଜିଆ କରିବା ଗଲାଲୁ ଗ୍ୟାସ ନହିଁ ସରିଲାଣି ଆଉ।
ହୁଁ।
ମୁଁ ପିଆଜ ଟମାଟ ସବୁ କାଟି ଦେଇଛି ହେଲା କଣ କରିବି ସେରା ଫୋପଡ଼ା ହବ। ତାପରେ ଆଉଥରେ ପିଆଜ ଟମାଟ ରୁଟି ଆଣିଥିଲି ହେଲା ଆଉ କିଛି ତରକାରୀ ଫରକାରୀ ନାହିଁ। ଗ୍ୟାସ ତ ନାହିଁ କରିଵି କଣ? ତାପରେ ସେ ପିଆଜ ଟମାଟୋ ରୁ ଟି ରୋଲ କରିଦେଲି କୁୁରକୁରି ଆଣିଥିଲି କୁରକୁରି ପକେଇଦେଲି ଖାଇଲି ଆଉ କହନି କହନି ଚିନ୍ତା ବି ଖରାପ।
ଆଉ ଅଜା ହେରିକା ସବୁ ଭଲ ଅଛନ୍ତି ଅଜା ଆଇ ସବୁ?
ହୁଁ ଅଜା ହାରିକା ସବୁ ବଢିଆ ଅଛନ୍ତି।
ହଁ କଥା ହେଇଥିଲ ନାଁ ନାଇ ଆଉ?
ହୁଁ ଆଜି କଥା ହେଇଥିଲି ନା ମୁଁ ଏବେ ଯିବି ଭୁବନେଶ୍ଵର ଯିବି ତିନିରେ ଯିବି ଇ ତ ତିରିଶି ରେ ଯିବି।
ଏଇ ତିରିଶିରେ?
ହଁ।
ଅ ହଁ।
ଭାବୁଥିଲି କଣ କହିଲୁ ମୁଁ ଆଜି ପ୍ଲାନ କରୁଥିଲି କି ଭୁବନେଶ୍ଵର ଯିବି
ହୁଁ।
ତାକୁ ଗୋଟେ ଦିନ ଯାଇ ଦେଖା କରିଦେବି
ହଁ।
ଏ ବାଳ ମନା କରିଦେଲ ତ ଆଉ ଦେଖା କରିବୁ କ
ସେଇଟା ବା ନହେଲେ ସୁବିଧା ହେଇଥାନ୍ତା ବଢ଼ିଆ।
ସେୟା ବା ମୁଁ ଭାବୁଥିଲି ମୁଁ ଆଜି ଦେଖା କରିଦେବି ଗୋଟେ ଥର ଯାଇକି ତତେ ତତ ତୁ ଯିବୁ ମୋ ସ
ହଁ ମୁଁ ଆଉ ଟିକି ଲେଖିଦେବି ଗୋଟେ ଦିନ ଛୁଟି ନେଇ କି ଘରେ ଯାଆନ୍ତିି ହେରି ହଁ।
ଆଉ କଣ କରି ସେ ତ ମନା କରୁଥିଲା ଆଉ
ସେଇଟା ପରା
ମୁଁ ଯିବି ପଳେଇ ଆସିବି ଚାରି ରେ ପଳେଇ ଆସିବି ତିନରେ ପଳେଇ ଆସିବି।
ତିନରେ ଆସିବ ଯାଉରେ କୋଉଠି କୋଲକାତା। ହଁ ହଁ ହଁ।
କଣ କହିଲୁ କଣ କହିଲୁ
ମୁଁ କହିଲି କୋଡିଏରେ ଆଉଥରେ କୋଲକାତା ଯିବ ହେରି ତାହାଲେ?
ନାଇଁ ନାଇଁ ନାଇଁ ଏଇଠି ଏଇଠିକି ଆସିବି ମୁଁ ଏବେ ଭୁବନେଶ୍ଵର ଯିବି ମୋ ଏାଗ୍ଜାମ୍ ଅଛି। ଏଇଠି ଏବେ କାମ ଚାଲିବ ଦି ତିନି ମାସ କାମ ଚାଲିବ ଏଇଠି
ହୁଁ ହୁଁ।
ହଁ ଦି ତିନି ମାସ ଏଇଠି ରହିବାର ଅଛି ଆଉ
ଆଉ ତମ କଉ ଏାଗ୍ଜାମ୍ କିରେ ସେମିଷ୍ଟର ନା କଣ?
ନାଇଁ ନାଇଁ ଏବେ ସେ ଗୋଟେ ଗମେଣ୍ଟ ଏାଗ୍ଜାମ୍ ଯାଉଛି।
ଅ ହ।
ହଁ ସେ ଗମେଣ୍ଟର ଏଗ୍ଜାମ ବୋଲି ଯିବା କଥା ଆଉ
ହୁଁ।
ଛୁଟି ଦଉନି ବା ଗେରେ ଗେରେ ଗେରେ ହେଇକି ଛୁଟି ଦେଇଛି।
ଛୁଟି ଦୋଉନି?
ଭାଇ ଟା ଅଛି ବୋଲି ସେ ଛୁଟି ଦେଇଛି ନହେଲେ ଆଉ ଖଆଇଥିଲେ ଦେଇନଥାନ୍ତା।
ହଁ।
ଗେରେ ଗେରେ ହଉଛନ୍ତି ସେ ଭାଇ ଆଉଥରେ ତା ତୋ ସାଙ୍ଗ କହିଲା ତା ସାଙ୍ଗ ଗେରେଗେରେ ହେଲା କହିଲା ତମେ ନୂଆ ନୂଆ ଜଏନିଂ ହେଇଛି କାହିଁକି ଛୁଟି ନେଇଯିବ ଆଉ ଇଏ କରିଦବ ସିଏ କରିଦବ ହେଲା। ତାହେଲେ ସେ ତର ଏକ୍ଜାମ ଅଛି ଆଉ କହିଲେ ଏଗ୍ଜାମ ଥିଲେ ବି କଣ ପଳେଇବ ନା କ ଇଏ ସିଏ କହିଲ କହିଲ ଦୁନିଆ କଥା କହିଲା ହେଠୁ ୟେ କହିଲା ଛାଡ। ପିଲାଟା ଯିବ ତ ଏଗ୍ଜାମ ଦେଇକି ଆସିବ ଆଉ ମୋର ପୁଣି ଆଉ ଗୋଟେ ଅଛି ଏ ଭିତରେ ମୋତେ କାଇ ଲାଗୁନି ଆଉ ସେଇଟା ଛୁଟି ଦେଲା ଭଳିଆ।
ହଁ ମାନେ ଖାଲିରେ ବସି ଦେଲା ଟା ଅଲଗା ୱନ୍ସ ଗୋଟେ ଜଇନ ହେଲୋ କଉ କାମରେ ଲାଗିଲା ନା ଆଉ।
ସେ ସେମାନେ ଛାଡୁନାହାନ୍ତି ନା।
ତାଙ୍କେ କହିବେ ଆମ କାମ କେମିତି ହେଇଯାଉ।
ହଁ। ମୁଁ ଏବେ ଆ ଟିକେଟ ବୁକିଂ କଲି ବିଶେଷ କର ନହେଲା
ହଁ।
ଗଲାଳୁ ସ୍ପରେ ମିଳିଗଲା ଆଇଲା ବେଳୁ ଟିକେଟ ନାହିଁ ହେଲା।
ହଁ।
କଣ କରିବି ତାପରେ ଏ ଏ ଏ ଏୱରେ କଲେଳୟସିର ମାନେ ଯୋଉଟା ପ୍ରିମିୟମ ଯୋଉଟା ହେଲା ଦି ହଜାର ପଚାଶ ଟଙ୍କା ନେଲା ଟିକେଟ ହେଲା।
ଖୋଡ଼ଗି ଭୁବନେଶ୍ଵରକୁ
ଭୁବନେଶ୍ୱରରୁ ଏଇଠିକି ଆସିବା ପାଇଁ ଆଉ ମହାତରବାଦ ଯୋଜନା ପଇସା ହଁ ସରା ଖାଲି ଶୋଇକି ଆସିବି ଯେ ଏତେ ଟଙ୍କା
ହଁ।
ହୁଁ।
ଆଚ୍ଛା ଏଇ ମାନେ ତମ ଭଗୀ କୋଆଟେ କି ଜାଣିବ କେମିତି?
ବଗି ଜାଣ ବଗିଚ ସିଟ ନମ୍ବର ଦବନି ସବୁ
ହଁ ହଁ ଟ୍ରେନ ରହିବତ ସମୟ ରେଡ଼ି
କୋଉଡି?
ଆଏ ଷ୍ଟେସନରେ।
ଷ୍ଟେସନରେ ପାଞ୍ଚ ମିନିଟ୍
ପାଞ୍ଚ ମିଣ୍ଟି ଭିତରେ ଯିବାର ଅଛି ଭିତରକୁ।
କୋ ଭିତୋରକୁ
ନାଇଁ ନାଇଁ ତମେ ତମ ବଗିି ଯିବାକୁ ସଡନ ବଗିି ତ ଯାଇପାରିବନି ନା ଜଣା ପଡିଯିବ।
ଏ ବଗିକୁ ତୁମେ ଚଢିଗଲା ପରେ ତୋର ସବୁ ଇଡିିକେସନ ଥିବ ହେଲା।
ହଁ ହଁ।
ଏଇଟା ଏ ୱାନ୍ ଏଇଟା ଏ ଟୁ ଏମିତି ସବୁଥିବ ହେଲା। ତୁ ଗୋଟେ ଥର ଚଢିଯିବୁ ମାନେ ସେଇଠି
ହଁ।
ଆଉ କିଛି ଟେନସନ ନାହିଁ।
ମାନେ ଟ୍ରେନ ଭିତରେ ଚଢିବାର ଅଛି।
ହଁ ଟ୍ରେନ ଭିତରେ ସେ ବଗି ଭିତରେ ତ ସେ ବଗି ସବୁ ଜଣା ପଡିଯିବ ହେଲା। କୋଉଠି କଣ ଲାଗିଯିବ କି ସବୁ ଜଣା ପଡୁଛ। ସେଥର ତ ଚଡିଗଲେ ଶଇଲା ଆଉ।
ହୁଁ ଯୋଉ ବଗିରେ ବି ଚଳିଗଲେ ଚାଲିକି ଯିବା କଥା ଭିତରେ ଆଉ କଣ?
ହୋଉ ଯୋଉ ବଖରେ ଚଳିଗଲେ ଚାଲି ଚାଲି ପଳେଇବୁ ସେଇଟିକି ଆଉ।
ହଁ।
ହଁ।
କେତେ ସମୟ ଲାଗୁଛି ଭୁବନେଶ୍ଵରରୁ ସେଠିକି
ଲାଗିବ କେତେ ଅ ରାତି ଦଶଟାରେ ବସିବି ସକାଳ ପାଞ୍ଚଟା ରେ ଓଲ୍ହିବି।
ଅ ହଁ।
ସେ ପାଞ୍ଚଟାକୁ ଛଅଟା ଛଅଟା
ଛଅଟା
ହଁ। ଛଆଟାରେ ଉଠିବି। ମୁଁ ସେ ଭାବିଥିଲି ମ ଖୁସି ହେଇଗଲି ମୁଁ ଦେଖା ହେଇଯିବା ବୋଲି ! ଧନ୍ଦା ଆଉ।
ଆଁ
କୋହୁନୁ ତୋର ଯେତୋବେଳେ କଲ୍ ଆସିଲାନି ଛଅଟା ବେଳୁ ମୁଁ ପୁରା ସିଓର ହେଇ ଯାଇଥିଲି କି ଆଜି ସିଏ ମନ କରିଦେଇଥିଲେ ହେଲା।
ହୁଁ ହୁଁ।
ହଁ। ମୁଁ କହିଲି ଛାଡ ଆଉ
ହଁ ହଉ ଆଉ ଗୋଟେ ଦେଖିବା ନହେଲେ ଦେଖିବା ପାଞ୍ଚ ସାତ ଦିନ ଲାଗୁ ଦେଖିଆ କିଏ ଅଛି ଅଛିମିତି ସିଙ୍ଗିଲ୍ ତ ନାହାନ୍ତି ଏମିତି କେହି
ହୁଁ, ହଉଦେଖେ ଟିକେ
ହଁ ସବୁ ଯାଉ ଦେଖିବୁ, ଜଣେ ଦିଇ ଜଣ ଡାକିଛି ନା ଜ ଜଣେ କିଏ ଖ ହେନାହାନ୍ତି ଜଣିଆତିନ ଜଣିଆ ମିଶଷ ଧରିଥାନ୍ତି
ନାଇଁ, ଏ ଏ ଟୋପି ଟା ବି, ଏ ଟୋପି ଟାଇମ୍ ଲାଗିବ କି ଦବ ହେଲା।
ହଁ
କହିବ କିନ୍ତୁ ଟିକେ ଟାଇମ ଲାଗିବ ଆଉ
ହଁ
ଏବେ ଟିକେ ଇଏ ହେଇଯାଇଛି ମାନେ ବୁଝି ପାରୁଛୁ ନାଇଁ ଏବେ ଟିକେ ତ, ଏ ସ୍କୁଲ ହେଇ ପାରୁନି।
ହଁ ହଁ
ବୁଲେଇଲା ପରେ, ଇଏ କରିିବ ଆଉ
ବ, ସେ ନହେଲେ କେମିତି ଗଲେ ହବ କଣ ତମ ଫା ଫଟ ଷ୍ଟାଟଷ ମୁଁ ଦେଇ ଦୋଉଚି ଏଥର।
ନାଇଁ ନାଇଁ ସେମିତି କିଛି କରନି ସ ବୁଲେଇବି ଆଉ କଣ
ହଁ ନାହିଁ ମିଳିବ କାଳେ ଆକ୍ଟ୍ରାସନ ହବ କି କଣ?
ନାଚ୍ ସେ ଆଟ୍ରାକ୍ସନ ହେଲେ ବା ବୁଝିପାରୁଛ ନା ନାଇଁ ସେ ଝିଅର ବାଟ ଜାଣିବ।
ହୁଁ ସେ ଗୋଟେ ହାରାସମେଣ୍ଟ ହେଇଯାଉଚି ପୁରା ମେଣ୍ଟାଲିଆ ଘରେ
ଏ ସେ ମେଣ୍ଟାଲି ହାରାସମେଣ୍ଟ କଥା କିଛି ନାହିଁ ଯେ।
ହଁ।
ହାଲୋ।
ହଁ।
ମୁଁ କହିଲି ସେ ଝିଅଟା ରହିଲା ପରେ ତତେ ସେମିତି କଲା ତାହେଲେତ ଅସୁବିଧା ନା।
ହଁ ମୁଁ ସେଇଟା ତାକୁ କହଲି ମୁ କହିଲି ରହିବାର ନାହିଁ ତ ସିଧା କଥା। ଆଉ ଯଦି ରହିବୁ ତାପରେ କିହିବୁ ମନ ପଡୁଚି ତା କଥା ସିଏ ଆସିବ ଆଉ ଥରେ। ଆଉ ହେଇଟା ତୁ ରିଟର୍ଣ ହବୁ ବୋଲି ନାଇଁ ଏ ତତେ ଭୁଲିପାରୁଥିବୁ ନା ତୁ ତାଙ୍କୁ ଛାଡିକି ଯାଇ ପାରୁଥିବୁ। ଇ-ଇଆଡାର ନାହିଁ କି ସିଆଡାର ନାହିଁ ସେମିତି ନାହିଁ କଣ କହୁଚୁ କହ।
ହୁଁ।
ମୁଗା ଆଉ ସିଏ ଅଲଗା ହଁ ହଁ ସେ କହିଲା ନାଇଁ ଏବେ କାହା ସହିତ ଆଉ ମିଶିବାକୁ ଚାହୁଁନି। ଯାହା ଅଛି ଭଲ ଅଛି। ଆଉ କିଛି ନାହିଁ। ରହ ଜିନି ଶୁଣୁ ମୁଁ ତାପରେ କହିଲି କି ମୁଁ କହିଲି କି ହୋଉ ରହ ଚଲାଅ ମାମୁଁ କହିଦେବୁ ସେ ଖରାପ ଭାବିବ କଣ ଗଲେ ଖରାପ ଭାବିବନି। ତୁ ମୋ ସା ଦିନି କଥା ହୋଉଚୁ ଆଜି ଫ୍ରେଣ୍ଡ ହିସାବରେ କଥା ହେବାକୁ କୋହୁଥିଲି।
ହୁଁ।
ଆଉ ଯଦି ତୁ ଇଚ୍ଛା ନାହିଁ ତ ଫ୍ରେଣ୍ଡ ବି ତତେ ଫୋର୍ସ ଫୁଲି କରିବାକୁ ଚାହୁଁନି ବୋଲି।
ହୁଁ ହୁଁ ହୁଁ।
ସେ ଗଲା ନାଇଁରେ ସରି ଆଉ ସେମିତି ହବ କହିଲ ଏଠୁ ମୁଁ ହବ ଆଉ।
ହୁଁ। ହଉ ମ। ଠିକ ଅଛି ମଁ କିଛି କଥା ନାଇଁ।
ହଁ ଆମର ସେଇ ଯେଉଁ ପଇସା କାହିଁ ଆସିଲାନି ତ ଆକାଉଣ୍ଟକୁ।
ହୁଁ।
ଆସିନି ଆହୁରି
କିଛି କରନି ପଇସା ଆସିଲା ପରେ କହିବୁ।
ହଁ।
ହୁଁ।
ଆଉ କଣ ଖାଇଚୁ ଆଜି?
ଆଜି ଦେଇଥିଲେ ସକାଳେ ଭାତ ଡାଲି ଦହି ଭେଣ୍ଡି ଆଉ ଆଳୁ। ପୋଇ ଶାଗ ପ ଟିକେ ଘାଣ୍ଟ କରିଥିଲେ।
ଆଛା।
ଆଉ ଏଇଠି ଏବେ ଦେଇଥିଲେ। ଭାତ ଡାଲି ଘାଣ୍ଟ ତରକାରୀ ଆଳୁକୁ ବୁଟ ଡାଲି ପଡିକି
ଆଛା ଆଉ କିଛି ନାହିଁ।
ନାଇଁ ଆଉ କିଛି ଦେଇନାହାନ୍ତି।
ହୁଁ ହୁଁ ହୁଁ।
ହଁ।
ଭଲ ଲାଗୁଥିଲା ଆଜି ପୋଇ ତରକାରୀ
ପୋଇ ତରକାରୀ ଟା ହଁ ଭଲ ଲାଗୁଛି।
ହୁଁ ହୁଁ ହୁଁ।
ଆଉ ତାପରେ ଆରପଟ ହଷ୍ଟେଲ ଆମର କଣ ହେଇଚିକି, ନା ଇଲେକ୍ଟ୍ରିକ ବିଲ୍ ଦେଇନାହାନ୍ତି ବୋଲି ଇଲେକ୍ଟ୍ରି ବାଲା ଆସିକି ତାର କାଟି ଦେଇଛି।
ଏ ଶଳା!
ଡେଲି ଶହେ ଦୁଇଶହ ପିଲା ଆସନ୍ତି। ହିଁ ହିଁ ହିଁ ହିଁ କଣ କରିବ କୁହ ନା ନା। ନା ପାଣି ଅସୁଛି। ନା ଲାଇନ୍ ଅଛି ନା ମୋବାଇଲରେ ଚାର୍ଜ ଅଛି। ନା ଖାଇବା ଆସିଲେ ଖାଇବା ଖାଇପାରୁଛନ୍ତି ଖାଇଲେ ଧୋଇ ପାରିବେନି ହାତ
ଆଛା।
ଏଇଭଳିଆ ସବୁ ପରିସ୍ଥିତି ତାଙ୍କେ ଚଦିକି ଆକେ ଚଦିକି ଅଛନ୍ତି ଯିଏ ଆସିବ ତାକୁ ବାଡେଇବୁ। ଷ୍ଟାଇ ହେଇଟା ସମସ୍ତେ ଇଏ କରିବ ସିଏ କରିବ। ଆମେ କହିଲୁ ଆମେ କାଇଁ କରିବୁ ଆମ ହଷ୍ଟେଲରେ ତ ଲାଇନ ଅଛି। ତମେ ଆମକୁ କ କଣ ଆସିକି ବତଉଚ ଆମେ ଟିଚର ମାନେ ଇଏ କରିବାକୁ। ଆମର କଣ ଅସୁବିଧା ହେଲେ ଆମେ କହିବୁ। ତମ ତିନିଟାକ ବ୍ୟଚରେ ହେଇଛି ତମେ କୁହ। ତାଙ୍କେ ଫୋର୍ଥ ଫ୍ଲୋର ଥାର୍ଡ ୟୀଅର ସେକେଣ୍ଡ ୟିଅର୍ ତିନିଟାକ ବ୍ୟାଚ ମିଶିକି ଦୁଇ ଶହ ପିଲା, ଚଲାଇଛନ୍ତି ଗୋଟେ କାମ ଆଉ।
ଓହୋ
ତାହେଲେ ଦୁଇଶହ ପିଲା ଲାଇନ ନାହିଁ ପାଣି ନାହିଁ। ଏକାଥରେ ମେନେ ଖୁଣ୍ଟରୁ ତାର କଟ୍ ହଁ।
ଆଗ ଥରେ ପରେ କଲ୍ କରୁଚି ଆଉ ହେଲା। ହଉ।